ହ୍ୟାଲୋ।
ହଁ କଣ କରୁଥି?
ଏଇ ବସିଥିଲି, ତମେ କଣ କରୁଥିଲ?
ନା ମୋର ରୋଷେଇ ଷ୍ଟାର୍ଟ ହବ ତରକାରୀ ହେଇଗଲାଣି ଖାଲି ରୁଟି ବନେଇବି।
ଅ ହ। ଆଉ କୁହନ୍ତୁ।
ଆଉ ତମ ଆଡେ ଦଶହରା କେମିତି ହୁଏ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଆମ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ଏବେ ସୁୁଣାହେଲା।
ହଁ ଏ ଯୋଉ ନେଟୱର୍କ ଇଶ୍ୟୁ ହଉଛି ତ ସେଥିପାଇଁ ମୁଁ କହିଲି ଆମର ତ ସେ ପଟେ ଆମର ବାସି ଦଶହରା ଭୁବନରେ ଜାଣିଥିବ। ଭୁବନ ସାଇଡ୍ ରେ ବାସି ଦଶହରା ମାନେ ଆଜି ଦଶ ଦଶହରା ତମର ଏଟା କାଲି କରାଯାଏ କାଲି କରାଯାଏ ଏ ମାନେ ଯୋଉଟା ଏଗାର ତମେ ଯୋଉଟା ଏଗାର ଗଣ ଆମର ଦଶହରା ବାସି ଦଶହରା କହୁ ଆମର ସେ ଗୋଟେ ବଳଯାତ୍ରା ଫେମସ, ବଳଯାତ୍ରା ଫେମସ ତ ଆମର ସେଦିନ ରା ବଣ ପୋଡି ହୁଏ ରାବଣ ପୋଡି ସରିଲା ପରେ ଠାକୁର ସବୁ ମାନେ ବାହାରନ୍ତି ଭଷାଣି ପାଇଁ।
ହ
ତାପରେ ରାତି ସାରା ର ପ୍ରଶେସନ ହୁଏ। ଆଉ ସକାଳୁ ସକାଳୁ ପୁରା ବଳତ ଯାତ୍ରା ହୁଏ।
ଆଛା ମାନେ ଏମିତି କାହିଁକି ହୁଏ କିଛି।
କିଛି ଫେମ ମାନେ ଥିବ ଆଗରୁ ସେଇଟା ମାନେ ଆଗରୁ ଅଛି କେବେ ଆମେ ଜନ୍ମ ବି ସେବେଠୁ ଅଛି କି ଭୁବନ ବାସ ଦଶହରା ହୁଏ ତ ବଳଯାତ୍ରା। ଫେମସ ତାପରେ ମୁଁ ତ ଆର ବର୍ଷଠୁ ରହିଲି ଭୁବନେଶ୍ଵରରେ ଯାଇିକି ଏଇ ଭୁବନେଶ୍ୱର ଦଶହରାରେ ଭଲ ହୁଏ ପୁରାପୁରି ରା ସେଠି ମାନେ ତ ଦିନ ସାରା ବୁଲିବନି ରାତିରେ ବୁଲିବ ପୁରା ତିନିଟା ଚାରିଟା ପର୍ଯ୍ୟନ୍ତ ଆ ଭିଢ଼ ବି
ହଁ ହଁ।
ହୁଁ ତ ଏ ବର୍ଷ ମୁଁ ଭୁ ଆମ ଗାଁ ଦଶହରା ଦେଖ ଖିନି ଏ ବର୍ଷ ବି ଦେଖିପାରିବିନି ଭୁବନ ପୁରା ଭଲ ହୁଏ ବଳଦଯାତ୍ରାରେ ବଳଦ ମାନେ ନାଚନ୍ତି ପୁରା ପୁରି ମାନେ ଲଢ଼େଇ ଲାଗନ୍ତି। ତାଙ୍କୁ ପୁରା ପିନ୍ଧା ଯାଇଥିବ ତାଙ୍କ ଡ୍ରେସ ଫ୍ରେସ୍ ତାଙ୍କୁ ପୁରା ସଜବାଜ କରାହେଇଥିବ ତ ସେମାନେ ନାଚନ୍ତି କେତେ ଲୋକ ଆସନ୍ତି କୁଆଡୁ କୁଆଡୁ ଦେ ଖିବା ପାଇଁ ସେ ଯାତ୍ରା ବଳଦ ଯାତ୍ରା
କଟକ ଯାଇଛ, କଟକ ରେ ଦେଖିଛ?
ନା କଟକରେ କେବେ ଦେଖିନି।
ହ ଯେତେବେଳେ ପଢୁଥିଲି ନା ସେତେବେଳେ ମୋ ସାଙ୍ଗ ଜଣେ ଥିଲେ କଟକରେ ତ ମୁଁ ଦଶହରା ଦେଖିଆକୁ ସେଇଠି ହି ଯାଉଥିଲି ହଁ ମାନେ ଏତେ ବଢିଆ ସେ ଯୋଉ ଠାକୁରାଣୀଙ୍କୁ ଯେମିତି ସଜେଇଥିବେନି କି ଏତେ ବଢିଆ ଲାଗେ ଖାଲି ଆଖି ପୁରା ଲାଖିଯିବ ଏମତି ଏତେ ଭଲ ଲାଗେ
ଲାଖିଯିବ ଏ ବର୍ଷ ଯୋଉ ଆର ବର୍ଷ ଭୁବନେଶ୍ୱରରେ ଦେଖିଥିବେ ନାଁ ମାନେ ଏତେ ସ୍କ୍ ସଜା ହେଇଥିଲା ଏତେ ବଡ ବଡ ସଜା ହେଇଥିଲା ମୂର୍ତ୍ତି ଖାଲି ଯିବ ଖାଲି ଠାକୁର ମୁହଁକୁ ଦେଖିକି ରହିଥିବ
ହ
ମାନେ ଇଚ୍ଛା ହେଉନଥିବ ତାଙ୍କୁ ପ ପକେଇବାକୁ ଇଏ କରିବାକୁ ସିଏ କରିବାକୁ ଆମେ ପୁରା ପୁରି ପାଞ୍ଚ ଘଣ୍ଟା ଛଅ ଘଣ୍ଟା ସେ ଭସ୍ ସାଣି ହୁଏ ଦିଟା ତିନିଟା ଷ୍ଟାର୍ଟ ହେଇକିନା ଟିକେ ବାରଟା ଭିତରେ ସରି ଯାଏନା ଭସାଣି ତମେ ପୁରା ଲାଇନ ଲଗେଇ ଠିଆ ହେଇଥାଉ ପୁରା ତିନି ଘଣ୍ଟା ଚାରି ଘଣ୍ଟା ଏମିତି ଠିଆ ହେଇଥାଉ ସବୁ ଠାକୁରଙ୍କୁ ଦେଖିଆ ପାଇଁ
ଆଚ୍ଛା। ହଁ ଆମର କଣ ମାଲକାନଗିରିରେ ନା ଏଇ ଆମର ମାନେ ଏମିତି ଠାକୁରଙ୍କର ଠାକୁରାଣୀଙ୍କର ଏକ ବହୁତ ମାନ୍ୟତା ଅଛି ମାଉଲି ମା ଠାକୁରାଣୀ ବୋଲି ତ ତାଙ୍କର ଦୁଇ ବର୍ଷକୁ ଥରେ ଯା ତ୍ରା ହୁଏ ବଡ ଯାତ୍ରା ହୁଏ ସେଟାକୁ ବଡ ଯାତ୍ରା କୁହନ୍ତି ମାଲକାନଗିରିରେ ଏମତି ହଁ ବହୁତ ପ୍ରସିଦ୍ଧ ମାନେ କୋଉଠୁରୁ କୋଉଠୁ ଲୋକ ଆସନ୍ତି ଏଇଟା କଣ ହୁଏ
ମାନେ ତାଙ୍କୁ ମାଗିଆ ପାଇଁ
ହଁ ଏଇଟା କଣ ହୁଏ ନା ଏଇ ଯୋଉ ପାହାଡ ଉପରେ ମାନେ ଠାକୁରାଣୀ ଦୁଇଟା ଠାକୁରାଣୀ ରୁହନ୍ତି ଦି ଭଉଣୀ
ଓହୋ ତାଙ୍କ ନାଁ କଣ?
ମାଉଲି ମା ବୋଲି କହିବେ।
ମାଉଲି ମା।
ତୋ ଏଇଟା କଣ ହୁଏ ମାନେ ଏଇ ଯୋ ଏଇଟା ମାଲକାନଗିରିକୁ ବୋର୍ଡର ଲାଗିକି ନା ଭଦ୍ରାଚଲମ ଯୋଉ ଅଛି ଏଇଟା ଆନ୍ଧ୍ର ବର୍ଡର ଲାଗୁଛି ହେଲା ମାଲକାନାଗିରି ପାଖାପାଖି ଏମତି ହଲେ ସା ଠିଏ ସତୁରି କିଲୋମିଟର ଆସିବ ଏମିତି ହେଲା ସେଇଠୁ କଣ ନା ଠାକୁରାଣୀ କୁ ଧରିକି ଗୋଟେ ଗୋଟେ ଗାଁ ରୁ ଧରି ଧରି ଆସିବେ ତୋ ଏଇ ଠୁ ଯିଏ ଅଛନ୍ତି ତ ସେମାନେ ଯିବେ ଆଉ ଯାଇି କି ମୟୂର ଚୂଳ ଗୁଡାକୁ ଧରିକି ନେଇଥିବେ ସେ ମୟୂର ଚୂଳରେ ଠାକୁରାଣୀଙ୍କୁ ଧରିକି ସେ ଆସିବେ। ସେଇଥିରେ ପୁଣି ମୟୂର ବସେ ପୁଣି ସେ ପାହାଡ଼ ଉପରେ ମୟୂର ବସିବ ଯୋଉଠି ମୟୂର ବସିବ ସେଠୁ ମାଟି ସେମାନେ ଧରିକି ଆସିବେ।
ଓହୋ।
ହଁ ଏଇଟା ଗୋଟେ ପାହାଡ଼ ପରିକା ଥିବ ସେ ଉପରକୁ ଯାଇକି ସେଇ-ସେଇ ଗାଁ ରୁ ଯାଇକି ସେମାନେ ଧ ଆସିବେ ଆଗରେ କଣ ହଉଥିଲା ନା ଯୋଉ ଠାକୁରାଣୀ ଆସୁଥିଲେ ମାନେ ଗାଁ ଯାକ ପଡେ ନା ସେ ଗାଁ ସାରା ମାନେ ଛେଳି ମାରୁୁଥିଲେ ପୁରା ଛେଳି ପୁରା ରାସ୍ତା ସାରା ମାନେ ଗାଁ ସାରା ଏଇ କି ମାଲକାନଗିରି ଆସି ପହଞ୍ଚିବ ଲାଷ୍ଟ ହଉଛି ମାଲକାନଗିରି ଏଇଟା କଣ ଏଲାମା ପୋତାମା ବୋଲି କୁହନ୍ତି। ହଁ ତ ସେ ଇଏରେ ଆସେ ତାପରେ ଏଇଟାରୁ ଗୋଟେ ପାଞ୍ଚ ଦିନ ଖଣ୍ଡେ ଯାତ୍ରା ହୁଏ ଆର ତା ଟାଇମରେ ମୀନା ବଜାର ସବୁ ହ ଅସ୍ଛି ତା ଯାତ୍ରା ହୁଏ କୋଉଠିୁ କୋଉଠୁ ଲୋକ ଆସନ୍ତି କିଏ କଣ ସୋଇଛନ୍ତି ମାନସିକ କରୁଛନ୍ତି। ତ ଆଜି କାଲି କଣ ନା ଯୋଉ ଛେଳି କଟା କୁକୁଡା କଟା କିଛି ହଉନି ସେମାନେ ସେଇଠି ମନ୍ଦିରରେ ଦାଣ - ଦାନ ଦେଇ ଦିଅନ୍ତି। ମାନେ ପଶୁ ଦାନ ଏ ଯୋଉ ଛେଳି କି କୁକୁଡ଼ା ହଁ ଏମିତି ଦେଇ ଦିଅନ୍ତି ମାରନ୍ତିନି ମାନେ ମାନେ ମାରି ଦଉଥିଲେ ଏବେ ପୁରା ରେଷ୍ଟ୍ରିକସନ ହେଇଯାଇଛି ମୁଁ ଯାହା ବାହାହେଲା ପରେ ଶୁଣୁଛି ରେଷ୍ଟ୍ରିକସନ ହେଇଯାଇଛି ତ ଏବେ କିଛି ମାରୁୁନାହାନ୍ତି।
ମାନେ ମୁଁ ଯଦି ଏଇଠି ଥାଇକି ନା ତାଙ୍କୁ ମାନେ ମାନସିକ କିଛି କରିବି ହବ? ଓହୋ ଯେବେ ପୁରଣ ହେଇଗଲେ ଠକୁରଙ୍କ ପାଖୁ ଯାଇକିନା ମାନେ ଇଏ କରିବେ ଦାନ କରିବେ
କୁହନ୍ତି ଏମିତି ବଳୀ ଏମିତି ଦେବୀ ଇଏ ଦେବୀ ବୋଲି ସହିଥିବେ ନା ସେମାନେ ଆଉ ମାରନ୍ତିନି ଏମିତି ଡାଇରେକ୍ଟ ଦେଇଦିଅ ଅନ୍ତି। ହୁଁ। ତ ଦଶହରା ଏମିତି ଏତେ ମାନେ ସାଇ ସାହି ରେ ଠାକୁରାଣୀ ବସନ୍ତି ବା ସେମିତି ଯୋଉ ସାହିରେ ଆମର ହଉଛି ତଳ ସାହି ମଝିଆ -ମଝିଆ ତଳ ସାହି କୁହନ୍ତି ତ ସେଇଥିରୁ କଣ ଏମତି ଟଙ୍କା ସମସ୍ତଙ୍କ ଘରୁ ଟଙ୍କା କଲେକ୍ସନ କରନ୍ତି ଟଙ୍କା କଲେକ୍ସନ କରିକି ସେମାନେ ଠାକୁରାଣୀ ଆସନ୍ତି ସେଇ ଠାକୁରାଣୀ ଦଶ ଦିନ ଭଳି ରହିବେ ତାପରେ ସେଇଟାର ଭସାଣି ର ଯାହା ସବୁଦିନ ପ୍ରସାଦ ହଉଥ ସେ ପ୍ରସାଦ ଦିଅନ୍ତି। ନା ଘରରୁ ଚାନ୍ଦା କଲେକ୍ସନ ହୁଏ। ଏମିତି ମାନେ ଏମତି ତଳସାହି ହୋଇଥାଏ ପୁରା ମିଶେଇକି ଗୋଟେ ଠାକୁରାଣୀ ଏମତି ଆସନ୍ତି ଏମିତି ଧରିକି ଏମିତି ହୁଏ। ସାହି ସାହିକୁ ଠାକୁରାଣୀ ମନ୍ଦିର ତୋ ପାରଳାଖେମୁଣ୍ଡି ମୋର ମା ଘର ବି ପାଳିଲା କି ନା ସେଇଠି ବି ସେମିତି ହୁଏ। ହୁଁ ସେଇଠି
ସବୁ ଜାଗାରେ ପ୍ରସିଦ୍ଧ ତାଙ୍କର ଦେବୀ ଥାଆନ୍ତି ନା ଆମର ଯେମିତି ମାଁ ଯୋଉ କଣ ମଙ୍ଗଳା
ହଁ ମଙ୍ଗଳା
ଚନ୍ଦ୍ରାଶୁଣୀ ଅଛନ୍ତି ଚନ୍ଦ୍ରା ଶୁଣୀ ମା ଚନ୍ଦ୍ରାଶୁଣୀ ସିଏ ପସେଇଦ ଦେବୀ କେତେ କେତେ ଲୋକ ଆସୁଛନ୍ତି ମାନେ କଳସ ବସ ମାନେ ବସଉଛନ୍ତି ସବୁ ପୂୁରଣ ହଉଛି ତାଙ୍କୁ ମାନେ କଳସ ବୁଡେଇକିନା ଖିରକି କଣ କରୁଛନ୍ତି।
ଓ ହ,
କେତେ ବାହାରୁ ବାହାରୁ ଲୋକ ସବୁ ଆସୁଛନ୍ତି।
ହଁ।
ହୁଁ
ଅଛନ୍ତି ମାନୁଚନ୍ତି ଏଇଠି ଏଇଠି ମାନେ ମାଲିକାନଗିରିରେ ଟିକେ ଏମତି ଯୋଉ ବ୍ରାହ୍ମଣ ଫ୍ୟାମିଲି ନୁହଁନ୍ତି ସେମାନେ ପୂଜା କରନ୍ତିନି। ସେଇଠର ଯୋଉ ଲୋକାଲ ଗୁଡା ରହି ଯାଇଚନ୍ତି ପୂଜାରୀ ଫ୍ୟାମିଲି ବୋଲିକି ସେମାନେ ହିଁ ପୂଜା କରନ୍ତି। ତାପରେ ବହୁତ ସାରା ଠାକୁରାଣୀ ମନ୍ଦିର ଅଛି ଦୁର୍ଗା
ପୂଜନ୍ତୁ ଦେହୁରୀ ମାନେ ଖାଲି ଦେହୁରୀ ମାଙ୍କୁ ସେମାନେ ପୂଜା କରନ୍ତି। ହଁ।
ହୁଁ ଏଇଟା ଗୋଟା ମାନେ ଏମତି ଯାତ୍ରା ହୁଏ ମୁଁ ବି କେବେ ଦେଖିନି ସେ ଯାତ୍ରା। ମୁଁ ଟିକେ ବାହାରେ ରହୁଛି ତ ହଜବେଣ୍ଡର ମୋର ବାହାରେ ରହୁଛୁ ତ ମୁଁ କେବେ ବି ଦେଖିନି ଖାଲି ଶୁଣିଚି। ହଁ ଏଇ ଯାତ୍ରା ଟାଇମରେ ଯିବାର ଥିବ କିଛି ଗୋଟେ ଆସି ଯିବ ମାନେ ଅଫିସ ଆସିଯିବ ଅଫିସରେ ରହିଆକୁ ଛୁଟି ମିଳିବନି ଏମତି ଅସୁବିଧା ହେଇଯାଏ। ହଁ ମୁଁ ଖାଲି ଶୁଣିଚି ମାନେ ଏମତି ଦେଖିନି ମାନେ ଯାହା ଯାଆନ୍ତି ମୋ ଘର ଲୋକ ଯାହା ଯାଆନ୍ତି ସେମାନଙ୍କ ଫଟୋ ଭିଡିଓ ଯାହା ଛାଡନ୍ତି ସେଇଟାରେ ସିନା। ମୁଁ ଦେଖିନି ମୁଁ ମାନେ ଗଲେ ମନ୍ଦିର ଯାଏ ଏ ଯୋଉ ଯାତ୍ରା ଟା ମୁଁ ଦେଖିନି କେବେ?
ମନ୍ଦିର
ଉପରେ ସେ ଗୋଟେ ଗାଁ ଅ ଛି ଗାଁ ର ନାଁ ମତେ ମନେ ପଡୁନି ମତେ।
ଆଉ ଯେମିତି ତାରା ତାରିଣୀ ମା ଦି ଭଉଣୀ ଥାଆନ୍ତି ସେମି ତି ହେଇଥିବେ ଆଉ।
ସେଇଠୁ ଆସିକି ବସେଇକି ସେମାନଙ୍କୁ ପୂଜା କରନ୍ତି ଆଉ।
ହଁ ହଁ।
ଆଉ ତାହେଲେ ଆଉ କଣ ଅଛନ୍ତି ଆଉ କିଏ ଠାକୁରାଣୀ ଅଛନ୍ତି? ତମର?
ଆମର ସେଇ ମା ଯୋଉ କହୁଥିଲି ଚନ୍ଦ୍ରାଶୁଣୀ ମା ମଙ୍ଗଳା ମାନେ ପ୍ରସିଦ୍ଧ ମାନେ ସବୁ ଗାଁ ରେ ମା ମାନେ ଅଛନ୍ତି ଗୋଟେ ଗୋଟେ ମା ବି ଅଛନ୍ତି ଏଥି ପ ଆମ ମା ଅଛନ୍ତି ଜାଣିଥିବ ସେ ଅନୁଗୁଳ
ହଁ।
ତାପରେ ସେଇଠି ଅଛନ୍ତି ତାଲଚେରି ମା ବିଲି ପୁଣି ମା ଅଛନ୍ତି ସେ ବି ଭଲ।
ଆମର ବି ଏଠି ଯୋଉ ପାରଳାଖେମୁଣ୍ଡି ନୁହଁ ଗଜପତିରେ ଗଜପତିରେ ଯୋଉ ପାରଲାଖେମୁଣ୍ଡି ଯୋଉ ଆମ ମେନ ଟାଉନ ଟା ସେଇଠି ଦୁଇ ଟା ଅଛନ୍ତି ଗୋଟେ କାଳୀ ମନ୍ଦିର ଅଛି। କାଳୀ ଠାକୁରାଣୀ କୁହନ୍ତି ଆଉ ଗୋଟେ ମନ୍ଦିର। କାଳୀ ମନ୍ଦିରରେ ଯୋଉ ଭଜନ ହୁଏ ନା ମାନେ ଏମିତି ସେ ଯୋଉ ଇଏ କୋଉ ମାରିବେ ଯୋଉ ରୂପରେ ଥିବେ ନେଇକି ସେ ରୂପରେ ଠାକୁରାଣୀଙ୍କୁ ରଖିଛନ୍ତି ମୂର୍ତ୍ତି ଅଛି ସେମତି। ତ ମାନେ ବହୁତ ଭୟ ଲାଗେ
ଜାଣିଥିବ କାଙ୍ଗୁଳା ମାନେ ଯୋଉ ଆମର ଯୋଉ ହୁଏ ଯୋଉ ଇଏ ଯାତ୍ରା କଣ କହିଲ ଦଣ୍ଡ ଯାତ୍ରା ଆଙ୍ଗୁଳା ସେ ସେପଟେ
ହଁ ହଁ ଏଇଟା ବରହମପୁର ଆମର ଦଣ୍ଡ ଯାତ୍ରା ବି ହୁଏ। ଯିଏ ମାନେ ଦଣ୍ଡଯାତ୍ରା କରେ ଯେ ସହି ଖାଇଥାଏ ହଁ ହଁ।
ରଖୁଛି ଖାଲି ଫ୍ରି ହେଲେ
ହଁ ହଁ ଠିକ ଅଛି।